? ଆ ଭାଇ ତମେ ପଇସା ନେଲ ଘରଟା ଆମର ଅଧା ପଡିଛି କେବେ ଆସି କି କାମଟା କରିବ କହିଲ।
ହଁ ଭାଇ ଦେଖ ମୋ ଯୋଉ ମୋ ସ୍ତ୍ରୀ ର ଦେହ ଖରାପ ହେଇଥିଲା ତ ତ ସେ ମେ ମେଡ଼ିକାଲ ଆଡମିଟ୍ ହେଇଥିଲା ତ ମୁଁ ବି ମୋ ମୋବାଇଲ ରିଚାର୍ଜ ସରି ଯାଇଥିଲା ହେଇଥିଲା ଏବେ ଏବେ। ଅଁ ମୋ ସାନ ଭାଇଟାକୁ କହିକି ମୁଁ ରିଚାର୍ଜ କଲି।
ଓହୋ।
ତ ସେଇଟା ଟିକେ ଅସୁବିଧା ହେଇ ଯାଇଥିଲା ସ୍ତ୍ରୀ ର ଯାହା ହେଲେ ହେଁ ସ୍ତ୍ରୀ ଟାକୁ ଅନେଇବାକୁ ପଡିବ।
ହଁ ହଁ ଠିକ ମୁଁ ଭାବିଲି ତମେ ପଇସା ନେଲଣି ଦଶ ଦିନି ହେଲା। ଆସୁନ କାମ କରିବା ପାଇଁ କଁ ପାଇଁ ମୋ ଘରଟା ଅଧା ପଡ଼ିଲା ଜଲ୍ଦି କାମ କଲେ। ମୋର ପୁଣି ଆକ୍ଚୁଆଲି ମୋର ଗୋଟେ ମ୍ୟାରେଜ ଅଛି ହେଲା କି।
ହୁଁ।
ମ୍ୟାରେଜ ଅଛି ସମସ୍ ସମସ୍ତେ ମୋର ଆସୁଛନ୍ତି ବାହାରୁ କିଛି ଗେଷ୍ଟ ଆସୁଛନ୍ତି ତାପରେ ଆମର ସମସ୍ ତ ଘରଟା କଣ ଅଧା ପଡ଼ିବ କି ଗେଷ୍ଟ ଆସିକି ଆମର ପୁଣି ଉପରେ ରହିବେ ନା
ହୁଁ ହୁଁ ହୁଁ ହଁ।
ସେଇ ଯୋଗୁ ମୁଁ ମୁଁ କହିଲି ସେିଏ ବହୁତ ଦିନ ହେଲା ପଡ଼ିଲାଣି ମୋଠୁ ସେ ପୁଣି ଆଡ଼ଭାନ୍ସ। ପଇସା ବି ନେଇଯାଇଥିଲେ କହିଲେ ଜଲ୍ଦି ଆସିବି। ଆଉ ମୋ କାମରେ ବି କିଛି ଅସୁବିଧା ନାହିଁ। ସାଙ୍ଗେ ସାଙ୍ଗେ କରିଦେବେ ତାପରେ ସେଇଥିପାଇଁ ମୁଁ ତୁମକୁ କଲ୍ କଲି
ହୁଁ ହଁ ତ ସେଇ ସ୍ତ୍ରୀ ର ଦେହ ଖରାପ ଥିଲା ମୋର ରିଚାର୍ଜ ନଥିଲା ଆପଣଙ୍କୁ କହିବା ପାଇଁ। ତ ସେଇଥିପାଇଁ ମୁଁ କହିପାରୁନଥିଲି। ଏ ତ ମୁଁ ଏଇ ଡିସଚାର୍ଜ ହବ ଆଉ ଦି ତିନି ଦିନ ପରେ ଯାଇକି ମୁଁ। ହଁ ଘର କାମୁଡା ପରେ ସାାରଦେବି ର କାମ ଟା ଷ୍ଟାଇଲ ଫାଇଲ ସବୁ ସାଧ ବି କଲର ବିିତ ହେଇଯାଇଛି। ଟାଇଲସ ପଡିବ ଆଉ ତ ପଡିଯିବ ମୁଁ ଦି ତିନି ଦ ଭିତରେଛାଡିଦେବି ଦି ତିନି ଜଣ ପିଲାକୁ ମୁଁ ଲଗେଇେବି ସେଇଟା ମ ଦେବି ତାଙ୍କୁ ପଇସା ଆପଣ ମୋ ପଇସା ଟା ଖାଲି ଦେବେ ଉଁ ତ ହଁ ଆପଣଙ୍କ ବାହାଘର ନା କଣ ହଉଛିଉ କୋଉଠି ହଉଛି ସେଇଟା
ନାଇଁ ଆକ୍ଚୁଆଲି ମୁଁ ଭଉଣୀର ବାହାଘର ହବ। ହେଲା କି ଭଉଣୀର ବାହାଘର ମାନେ ଯେତେ ଆମର ଯୋଉ ଆସିଥିଲେ ପୁଅ ଘର ଦେଖିବାକୁ। ସିଏ ଘର ଟା ଦେଖିକି ଯାଇଥିଲା ଅଧା ହେଇଥିଲା ତାଙ୍କ ବାବା ପଚାରିଲେ କଣ ଘର ଅଧା ହେଇଛି। ଆପଣ କେମିତି ଭଉଣୀ ବାହା କରିବେ ଯାହାହେଲେ ଗେଷ୍ଟ ଫେଷ୍ଟ ଆସିବେ। ସେଇଠୁ ମୁଁ କହିଲି ନାଇଁ ମୁଁ ଠିକାଦାର ରଖିଦେଇଛି ସିଏ ବି ଦେଖ ରଖିଦେଇଛି ଆଉ ମୁଁ ତାକୁ ଆଡ଼ଭାନ୍ସ ବି ଦେଇେଇଛି। ସେ ଘର କରିଦବ ଆପଣ ଆମେ ଟେନସନ ନିଅନ୍ତୁନି ଆଉ ମ୍ୟାରେଜ ଟା ମାନେ ଆମର ତାରିଖ ବି ହେଇ ସାରିଲାଣି ହେଲା କି
ହୁଁ
ତାପରେ ସିଏ ଏବେ ଆସିଥିଲେ ଗୋଟେ ଆମର କଣ ଗୋଟେ ଦବା ପାଇଁ ଝିଅଙ୍କୁ ଦିଅନ୍ତି। ସିଏ ଦବାକୁ ଆସିଥିଲେ ସିଏ ଦେଖିଲେ କହିଲେ। ରେ କଣ ଆପଣ କହିଥିଲେ ଘର ହେଇଯିବ ମ୍ୟାରେଜ ବେଳକୁ ଘର ହେଇନି। ସେଇଠୁ ମୁଁ କହିଲି ନାଇଁ ନାଇଁ ମୁଁ ଟିକେ ଅସୁବିଧା ହେଇଥିଲା ମୁଁ ବି କହିଲି। ମୁଁ ବି କହିଲି ମୁଁ କହିଲି ଯେ ନାଇଁ ସେ ଯୋଉ ଠିକାଦାର ଯେ ନେଇଥିଲେ। ସେ ତାଙ୍କର ଘରରେ କାହାର ଗୋଟେ ଅସୁବିଧା ହେଇଛି ସେଥିପାଇଁ ସେ କାମ କରିକି ଅ ନଠ କିନ୍ତୁ ସେଇ କଥାଟା ସତ ହେଲା ଯେ ଆପଣଙ୍କ ସ୍ତ୍ରୀଙ୍କର ଦେହ ଖରାପ ଅଛି ବୋଲି
ହୁଁ
ସେଇ ଯୋଗୁଁ ମୁଁ କହିଲି ଆପଣ ମ୍ୟାରେଜ ଟା ଆକ୍ଚୁଆଲି ରହିଲା ବଳ ମାସେ ପନ୍ଦର ଦିନ। ବୁଝିଲେ କି ଆପଣ ଘର କାମ ଟା ଜଲ୍ଦି କଲେ ମୁଁ ସେ ଅନୁସାରେ ପୁଣି ସେଇଟାକୁ ଡେକୋରେଟ୍ କରାହେବ ଘରଟାକୁ ତାପରେ କେଉ ଆସିବେ ପୁଣି ଗେଷ୍ଟ ଆସିବେ ପୁଅ ଘର ଆସିବେ ସବୁ ଦେଖିଲା ବେଳକୁ ମୁଁ ଆକ୍ଚୁଆଲି ମୋର କେହି ଭାଇ ଭାଇ ନାହାନ୍ତି ଯେ ମୁଁ କାହାକୁ ସାହାଯ୍ୟ ମାଗି ମୁଁ ଏକା ନା ସେଇଥିପାଇଁ ମୋତେ ଟିକିେ ଟେନସନ୍ ହେଇଯାଉଛି ବୁଝିଲେ କି
ନାଇଁ ନାଇଁ ଟେନସନ ନବା ଦରକାର ନାଇଁ ମୁଁ କହିଲିିତରେ ସରିଯିବ ଆଉ। ସେଇ ଖାଲି ଷ୍ଟୋର ରୁମ୍ ଟା ଅଛି ଆଉ ସେ କିଚେନ ଟା ଅଛି ବାକି
ଆଉ କଣ କଣ କହିଥିଲେ ମୋର ଟିକେ ଭୁଲିଗଲି ଆଚୁଆଲି ଆପଣ ଟିକେ କହିଦେଲେ ମୁଁ ଆଉ ରେ ସେଇଗୁା ଆଣି ଦିଅନ୍ତି କଣ କଣ ଆଣିଥାନ୍ତି ଆପଣ କହୁଥିଲେ ଡ୍ରମ୍ ଦିଟା ନଥିଲା ଡ୍ରମ୍ ଦିଟା ଆଣିଦେଇଛି।
ହୁଁ।
ଆଉ ସିମେଣ୍ଟ ଦଶ ବସ୍ତା ଆଣି ଦେଇଛି।
ହୁଁ।
ବାଲି ପାଞ୍ଚ ଟ୍ରିପ ଆଣିଦେଇଛି।
ହୁଁ।
ଆଉ କ'ଣ କ'ଣ ଯୋଉ ଟାଇଲ କେତେ ପିସ୍ ଆସନ୍ତା ମତେ ଟିକେ କହିଦେଲେ, ରଙ୍ଗ ତ ସବୁ ଦିଆ ହେଇଛି କିନ୍ତୁ ଏ ଯୋଉ ଆମର ବାରିପଟ ଅ ଉଁ କାନ୍ଥରେ କଲର ଦିଆ ହେଇନି ତାକୁ କେତେ ବାଲଟି ଅ ଙ୍ଗ ଆଉ କେତେ ବେ ଟାଇଲ ପିସ୍ ଆସିବ ମୋତେ ଟିକେ କହିଦବୁ।
ବାଲକୁନି ନା କ'ଣ କଲର ଦବାର ଅଛି?
ନାଇଁ ପଚ ଆକଚୁଲି ଘରର ବ୍ୟାକ ସାଇଡ ଟା କଲର ଦିଆ ହେଇନଥିଲା ମାନେ ସେଟା ଟିକେ ଡିଜାଇନ ହବ ମାନେ ଆଜିକାଲି ଯୋଉ ଭଳିଆ ଡିଜାଇନ ସବୁ ହଉଛି ବାହାରିଲାଣି ନ୍ୟୁୁ ନ୍ୟୁ ଡି ଯାଇନ୍ ହେଲାକି ସେମ୍ ତି କଣ ଗୋଟେ କୁହନ୍ତୁ ମାନେ କୋଉ କେତେ ଟଙ୍କା ଲାଗିବ ରଙ୍ଗ ପାଇଁ, ଆଉ
ସେଇ ହୁଁ ସେଇ ପାଞ୍ଚ ପାଞ୍ଚ ଲିଟର ବଲେ କଲର ଖାଇବ ଆଉ ସେଇଟା ଲିକୁଇଡ ଗୋଟେ ଦବ ସେଥିରେ ସେଇ ଲିକୁଇଡ ଆଣିବ ଆଉ ତ ପାଣି ସବୁ ତ ରଙ୍ଗ ଆସିଲାଣି ଏବେ ଆଉ ପାଣି ରଙ୍ଗ ତ ମିଶିବ ଆଉ କଣ। ପାଞ୍ଚ ଲିଟର ଆଣିଲେ ହାରି ହେଇଯିବ କଲର। ଆଉ ଆଉ ଗ୍ରେନେଡ ଆଣିବ ଅ ପାଞ୍ଚ, ଛଅଟା ଆଣିବ ଆଠ ଫୁଟର ଆଉ
ଆଜ୍ଞା।
ଆଉ ଟାଇଲସ ଟାଇଲସ ଆଣିବ ଭାରି ଯୋଉ ତିନ ତିନି ତିନି ଫୁଟିଆର ଯୋଉ ଟାଇଲସ ମିଳୁଛି।
ହୁଁ।
ହଁ ତ ସେଇଟା ଆଣିବ ଭାରି ଯାହା ହେଲେ ସେ କୁଣ୍ଟାଲ ହିସାବ ନା। ତ ତିନି କୁଇଣ୍ଟାଲ ଭଳି ଆଣିବ ହାରି।
ଆଉ ଯୋଉ ଲୁହା କଣ୍ଟା ଦରକାର ହଉଥିଲା କଣ କହୁଥିଲେ, ଲୁହା କଣ୍ଟା କେତେ ଆସିବ?
ହଁ ଯୋଉ ସେ ଯୋଉ ଠାକୁର ଘର ଯୋଉ ଲାଗିବା ପାଇଁ ଯୋଉ ଇଏଟା ଡୋର୍ସ ନା କଣ ଠାକୁର ଯୋଉ ରୁହନ୍ତି ଯୋଉଥିରେ।
ହଁ ଡୋର୍ଷକ୍ରିନ।
ହଁ ସେଇଟା ସେଇଟା ଲାଗିବ। ଆଉ ହଁ ଆଉ କୋଉ ଦରକାର ଥିଲା ଏଇଟା ପାଣି ପାଣି ପାଣି। ପାଣି ଟିକେ ନଦେଲେ ସେ ଯୋଉ ଆଗ ବାଲି ପକାହେଇଥିଲା ସେ ବାଲି ଟା ଟିକେ ଶୁଖି ଯାଇଛି ତ।
ହଁ, ମୁଁ ଜାଣିଲି। ମୁଁ ଆପଣ କହିଥିଲେ ପାଣିରେ ଟିକେ ଅସୁବିଧା ହେଇଗଲା। ଆକଚୁଆଲି କଣ ହେଇଛି କହିବି କୁହଲ ଟାରୁ ଆମର ମଟର ଲାଗିକି ପାଣିଟା ଆସୁ ଥିଲା ହେଲାକି ସିଏ କୂଅରେ କ'ଣ ପଡିକି ସେ କୂଅ ପାଣିଟା ବହୁତ ନଷ୍ଟ ହେଇଯାଇଥିଲା। ତାପରେ, ସେ ପାଣି ଆମର ବୋରିଙ୍ଗ ଅଛି ଆମର ଘରେ ବୋରିଙ୍ଗ ଅଛି ସେଟା ପିଆ ପିଆ ଚାଲିଛି, ସେଥିରେ କିଛି ଅସୁବିଧା ନାହିଁ। ମୁଁ ଆଉ ସେ ସେଇଥିପାଇଁ କୁଅଟା କୁ ଏତେ ଧ୍ୟାନ ଦେଲିନି ତାପରେ, ଏବେ କାମ ହେଲା ମ ମତେ ଆପଣ କହିଥିଲେ ମୋର ହଁ ମନ ପଇଲା, ଏବେ ଠିକ କଥାଟା ମନେ ପକେଇଲେ ମୋର ଆକ୍ଚୁଲି ମନେ ନଥିଲା। ମୁଁ ଭୁଲିଯାଇଥିଲି। ସେ ସେଟାକୁ ମୁଁ ଠିକ କରିଦେବି ଆପଣ ଟେନସନ ନିଅନ୍ତୁନି ଆଉ ଦିଟା ଡ୍ରମ ନ ପାଞ୍ଚଟା ଡ୍ରମ ମୁଁ ଆଣିଦଉଛି, ଆଉ ଆପଣ ଆସିବେ କେଉଁଦିନ ମୋତେ କହିଦିଅନ୍ତୁ ଖାଲି?
ମୁଁ କହିଲିବା ଦି ତିିନି ଦିନ ଭିତରେ ଡିସଚାର୍ଜ ହବ ଡିସଚାର୍ଜ ହେଇିକି ମୁଁ କାମ ଅଛି ପାଞ୍ଚ ଛଅ ଦିନ ଭିତରେ ସର୍ ସରିଯିବ ମାସେବି ଆପଣଙ୍କ ଭଉଣୀଙ୍କର ମାସେ ଦି ମାସ ଭିତରେ ବାହାଘର ହବ ନା।
ଆଜ୍ଞା ଆଜ୍ଞା।
ହୁଁ ତୋ ବାହାଘର ଟା କୋଉଠି ହଉଛି?
ବାହାଘର ଟା ଆମର ହଉଛି ଏଇ ଗ୍ରାଣ୍ଡରେ ଭୁବନେଶ୍ଵର ଗ୍ରାଣ୍ଡ।
ଗ୍ରାଣ୍ଡରେ ଗ୍ରାଣ୍ଡରେ ମୋର ବହୁତ ଚିହ୍ନା ଅଛନ୍ତି।
ହଁ ଆପଣ ଆସୁନାହାନ୍ତି ମ୍ୟାରେଜକୁ ମୁଁ ଏମିତି ବି ଆପଣ ଆସି
ଆରେ ସେଇଠି ମୁଁ ମ୍ୟାନେଜିଙ୍ଗ କରେ ସେଇଠି ମୁ ସେଇଟା ମୋର ଆକଚୁଆଲି ଗ୍ରାଣ୍ଡ ଟା।
ମାନେ ତମେ ଏ କାମ ନେଇକି ତ ଅଲଟି ପୁଣି ସେଇଟା ମାନେ ଆପଣଙ୍କ ଦି ଆଡୁ ସମାଳୁଛନ୍ତି ବୋଧେ।
ହଁ ସେ ଗ୍ରାଣ୍ଡ ଟା ମୋର।
ଆଉ ଗ୍ରାଣ୍ଡ ଟା ଆପଣଙ୍କର ପୁଣି ଏଇଟା କେମିତି ସମ୍ଭାଳୁଛନ୍ତି। କଣ କହିଲେ ଆଜ୍ଞା ଆଜ୍ଞା।
ଆପଣଙ୍କ ଭଉଣୀ ନାଁ ଯେ ଶିବାଂଶୀ ଆପଣ ଆପଣ ଶୁଣୁନାହାନ୍ତି ଆପଣଙ୍କ ଆପଣ ଭଉଣୀ ଯାକୁ ବାହାହେବେ ତାଙ୍କ ନାଁ ହଉଛି ଏ ଶୁଭମ ଶୁଭମ ଜେନା। ହଁ।
ସିଏ ଆକ୍ଚୁଆଲି କଣ ହେଇଛି କହିଲେ ମୋ ଭଉଣୀ ତାକୁ ପସନ୍ଦ କରିଥିଲା ହେଲା କି। ସିଏ ପସନ୍ଦ ମୁଁ ଯେତେବେଳେ ଜାଣିଲି ସିଏ ମତେ କହିଲା। ଭାଇ ମୁଁ ଯାହାକୁ ଭଲ ପାଉଛି ତାଙ୍କ ନାଁ ବି ଶୁଭମ ମୁଁ କହିଲି ଶୁଭମ। ମୁ କହିଲି କିଏ ସିଏ ତାପରେ ସିଏ କହିଲେ ସିଏ ଏଫଟି ତାପରେ ମାନେ ତାଙ୍କର ରିଲେସନ୍ସିପ୍ ଥିଲେ ସିଏ ମୋତେ କହୁନଥିଲେ ଯେ ମୁଁ କାଳେ ରାଗିବି କି କିଛି ମାନେ ଡିସିସନ ନେବି ସେଇଥିପାଇଁ ଭୟରେ କିଛି କହୁନଥିଲେ। ଗୋଟେ ଦିନ ତାଙ୍କ ବାବା ଜାଣିଲେ ସିଏ ଆସିକି ମୋ ସହିତ କଥା ହେଲା ଆମ ତାଙ୍କର ମୋର କଥା ହେଲୁ ହେଲା କି।
ହୁଁ।
ତାପରେ ତାଙ୍କ ବାବାଙ୍କର ବି ଗ୍ରାଣ୍ଡରେ ବହୁତ ଟିକେ ଚିହ୍ନା। ସେଇ ଯୋଗୁ ସେ ଗ୍ରାଣ୍ଡଟାରେ ଆମର ଫାଇନାଲ ହେଲା ସେଇଠି ଆମର ହବ ବୋଲି ଖୋଜିଟା ଆଉ।
ହୁଁ ସେ ଗ୍ରାଣ୍ଡ ଟା ମୋର।
ମୁଁ ତାହେଲେ ବହୁତ ଗ୍ରାଣ୍ଡଟା ମୁଁ ଶୁଣିଥିଲି ବହୁତ ବଡ଼ ରେଷ୍ଟୁରାଣ୍ଟା ବୋଲି ଆପଣଙ୍କର।
ମୋର ସେଟା ସେଟା ମୁଁ ମୋର ସେଟା। ସେଟା ମୋ ମୋ ଭାଇ ଚଲଉଛି ସେଟା ଏବେ।
ଓହୋ ନାଇ ମୁଁ ଆପଣଙ୍କୁ କେବେ ଦେଖିନି ମୁଁ ଦି ତିନିଥର ଖଣ୍ଡେ ଯିବା ଆସିବା କଲିଙ୍ଗ ଗ୍ରାଣ୍ଡ କି ନା। ଆପଣଙ୍କୁ ମୁଁ ଦେଖିବାକୁ ପାଉନି ଆଜ୍ଞା। ମୁଁ ଆପଣଙ୍କୁ ମୁଁ ଗଲିଣି ଦି ତିନି ଥର କିନ୍ତୁ ଆପଣଙ୍କୁ ମୁଁ ଦେଖିନି ମୁଁ ସେ ଆପଣ କହିଲେ ହଠତ୍ ଗ୍ରାଣ୍ଡ ଟା ମୋର ସେଠି ମାନେ ମୁଁ ସେଥିପାଇ ଟିକେ ଆଶ୍ଚର୍ଯ୍ୟ ହେଇଗଲି।
ଆରେ କେମିତି ରହିଥାନ୍ତୀ ମୁଁ ବା ଇଆଡେ କାମ କରୁଛି ଟ ଘର କାମ ଗୁଡା ମୁଁ ନଉଛି। ତ ଭାଇଟା ମୋର ସମ୍ଭାଳୁଛି ତ ମୁଁ ଆଉ ମତେ କେମିତି ଦେଖିବେ ଆପଣ।
ଆପଣ କେତେ ଭାଇ? ଓ ଦି ଭାଇ ଆପଣ ନାଇ କି? ବାବା ମାମା ଅଛନ୍ତି ନା ଏ କେବେଠୁ?
ହେଇଗଲାଣି ପାଞ୍ଚ ଛଅ ବର୍ଷ ହେଇଗଲାଣି।
ଓହୋ।
ବାପା ମାଁ କିଏ ନାହାନ୍ତି।
ଆଉ ଭଉଣୀ ନାହାନ୍ତି।
ହଁ ଭଉଣୀ ଗୋଟେ ଅଛି।
ଭଉଣୀ ଗୋଟେ ଅଛି ଯେ ବାହା ହୋଇ ଗଲେଣି ନା ବାହା ହେଇ ନାହାନ୍ତି?
ହଁ ବାହାଘର ସେ ଦୁବାଇ ରେ ବାହା ହେଇଛି।
ଓ ଦୁବାଇରେ ବାହା ହେଇଛି ଆପଣଙ୍କର ଗ୍ରାଣ୍ଡ ପୁଣି ଇଏ ପୁଣି ଠିକାଦାର ନେଉଛନ୍ତି ଆ ବହୁତ ପଇସା ଇନକମ କରୁିଥିବେ ନାଇଁ କି?
ହୁଁ-ହୁଁ।
ଆଉ ଗ୍ରାଣ୍ଡ ଟା ଆଉ ଆପଣ ଗୋଟେ ରେଷ୍ଟୁରାଣ୍ଟ କିଣି ଦଉନାହାନ୍ତି ଠିକାଦାର କାମ କାଇଁ କରୁଛନ୍ତି ଗ୍ରାଣ୍ଡେ ଗୋଟେ କିଣିଦେବେ ନା ଏଇଠିକାଦାରୁ ଅଧିକ ପଇସା ଇନ୍କମ କରୁଛନ୍ତି?
ଏଇୟା ଅକ୍ଚୁଆଲି ଦେଖନ୍ତୁ ସବୁ ବସିକି ଖାଇଲା ଆଉ କଣ ଭଲ କି? ଉପର ବାଲା ଦେଖୁଛି ନା।
ହଁ।
ତ ସମାନ ସମସ୍ତଙ୍କଙ୍କୁ ଦେଖିବା ମୁଁ ଭାବେ କି ଦେଖ ମୁଁ ଗୋଟେ ମାଲିକ ଅଛି ଦେଖିବା ମୁଁ ଜଣଙ୍କ ଅଣ୍ଡରରେ ରହିକି କାମ କରୁଛି ମତେ କେମିତି ଲାଗୁଛି। ତ ସେଇଟା ମୁଁ ଫିଲ୍ କରିପାରେ ଏଇଟା ସମସ୍ତେ ଫିଲ୍ କରିପାରିବେନି ନା
ହଁ ଆପଣଙ୍କ ଚିନ୍ତା ଧାରା ବହୁତ ବଢିଆ।
ହୁଁ।
ହୁଁ। ହ ତାହେଲେ କେବେ ହଁ ଆପଣ ତ କହିଲେ ଦି ତିନି ଭିତରେ ଦି ଦ ଭିତରେ କାମଟା ଷ୍ଟାର୍ଟ କରିବା ଆଉ ନୁହଁ କି?
ହୁଁ।
ହଁ ହଉ ଆସନ୍ତୁ କିଛି ନାହିଁ ଅସୁବିଧା ନାହିଁ ମୋର ଆଚୁଆଲି ମୁଁ ଭାବିଲି ଆପଣ ସେମି ତି କାମ କରିବାକୁ ଭୁଲି ଯାଇଛନ୍ତି ବୋଲି ମୁଁ ଯଦି ଜାଣିଥାନ୍ତି ଆପଣ ସ୍ତ୍ରୀଙ୍କର ଦେହ ଏମିତି ଖରାପ ଅଛି ବୋଲି ମୁଁ ମାନେ କଲ୍ କରିନଥାନ୍ତି ଆପଣ ବି ରିଚାର୍ଜ ବୋଧେ କଲ ସାରିଲେନି ନା କରିନାହାନ୍ତି? ରିଚାର୍ଜ ରିଚାର୍ଜ କରି ସାରିଲେଣି ନା କରିନାହାନ୍ତି?
ହଁ ବା ମୁଁ କହୁନଥିଲି ମୋ ସାନ ଭାଇ ରିଚାର୍ଜ କରିଦେଇଛି ବୋଲି ଫାଷ୍ଟ।
ଓହୋ।
ହଁ।
ହ ହଉ ଆପଣ ଆସନ୍ତୁ ମୁଁ ସବୁ ଡ୍ରମ୍ ଫ୍ରମ ଆଣିକି ରଖିଦେବି ଟାଇଲ୍ସ ରଖିଦେବି କଲର ରଖିଦେବି ଆପଣ ଆସନ୍ତୁ ସ୍ତ୍ରୀଙ୍କ ଦେହ ଭଲ କରିକି ଆପଣ ଡି ଚାର୍ଜ ନିଅନ୍ତୁ ହସ୍ପିଟାଲରୁ ଆପଣ ଘରକୁ ଆସନ୍ତୁ ଆରାମସେ ଆପଣ ଆସନ୍ତୁ କାମ କରନ୍ତୁ। କିଛି ଅସୁବିଧା ନାହିଁ।
ହଁ କାମ ତ ମୁଁ ତିନି ଦିନ ଭିତରେ ମୁଁ ଦିସଚାର୍ଜ ଯିବି ସାଙ୍ଗେ ସାଙ୍ଗେ ପାଞ୍ଚ ପାଞ୍ଚ ଛଅ ଦିନ ଲାଗିବ ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ ଠିକ୍ ଅଛି। ଆଉ ତ ଆପଣ ଟେନସନ ନିଅନ୍ତୁନି ଭଉଣୀ ବାହାଘର ଭଲସେ ହବ। ଆଉ ତମ ଜୁଆଇଁ କଣ କଣ କରୁଛନ୍ତି କାମ?
ସିଏ ଏବେ ଅଛନ୍ତି ସେ ଗୋଟେ ବ୍ୟାଙ୍କ ଯୋଉ ଏଚ୍ ଡି ଏଫ୍ ସ ବ୍ୟାଙ୍କ ସେଇଥିରେ ଅଛନ୍ତି ମ୍ୟାନେଜର୍।
ହଁ-ହଁ।
ସେ ଭଲ ଜବ୍ କରିବେ ସେଇଥିପାଇଁ ତ ମୁଁ କନଭେନ୍ସ ହେଲି ନହେଲେ ମତେ ଯେତେବେଳେ ଭଉଣୀ କହିଲା ମୁଁ ଜଣକୁ ପସନ୍ଦ କରୁଛି ମୁଁ ସେଇଠି ଜାଣିଲି ମୁ କହିଲି କିଏ ସେ ତାପରେ ସେ କହିଲା ଯେ ନାଇଁ ମୁଁ ଅଁ ସିଏ ଚାକିରି କରୁଚନ୍ତି ଗୋଟେ ବ୍ୟାଙ୍କରେ ଆଉ ଭଲ ମାନେ ଚାକିରି କରୁଚନ୍ତି ତାଙ୍କର ଗି ସେମିତି କିଛି ଖରାପ ଗୁଣ ନାହିଁ। ସେଇଠୁ ମୁଁ ଦେଖିଲି ତାଙ୍କୁ ଏମିତି ଆଉ ହେଲା। ତାପରେ ତାଙ୍କ ବାପା ମା ବି ଭଲ। ଭଉଣୀ ମୋର ଗୋଟିଏ ବୋଲି ଭଉଣୀ ଯିବ ଖୁସିରେ ରହିବ ଆଉ କଣ ଦରକାର।
ସେମ୍ ସବୁ ତ ଭାଇ ସେଇଟା ଚାହାନ୍ତି ଆଉ।
ହଁ ଆଜ୍ଞା ସେଇଆ କାହିଁକି ନା ମୋ ବାପା ମା ବି ଏ ଏକ୍ସପାୟାରି କରିଗଲେଣି ବୁଝିଲେ କି।
ଆଚ୍ଛା ଆଚ୍ଛା।
ଆ ମୋର ଭାଇ ନାହିଁ ମୋର ଗୋଟେ ଭଉଣୀ ସେଇ ଯୋଗୁ ଏତେ
ହୋଉ ଭଲରେ କରନ୍ତୁ ଆଉ କଂଗ୍ରାଚୁଲେସନସ୍।
ହଁ କଂଗ୍ରାଚୁଲେସନ ମତେ କଣ ଆପଣଙ୍କୁ କିନ୍ତୁ ଇନଭାଇଟି ରହିଲା ବାହାଘରକୁ ଯେମିତି ହେଲେ
ହଁ ହଁ ହଁ ନିହାତି ନିହାତି ଆପଣ ଇନଭାଇଟି କଣ ଦେବେ ସେଟା ତ ମୋର ସେଟା ମୁଁ ଯେମିତି ହେଲି ବି ଯିବି।
ହଁ ସେ ସେଇଆ ଆପଣଙ୍କର ତ ସେଇ ରେଷ୍ଟୁରାଣ୍ଟ ତ ଆପଣଙ୍କର ଯେମିତି ହେଲେ ଆସି
ଆପଣ ଇନଭାଇଟି ନ କଲେ ବି ମୁଁ ଯାଇକି ପହଞ୍ଚିବି ହିଁ।